ହଁ।
ହାଲୋ। ହ ଆଜ୍ଞା ନମସ୍କାର କଅଁ କରୁଚନ୍ତି? ଆଜ୍ଞା।
ଆଜ୍ଞା ମୁଁ ଏ ଟିକେ ବସିିଚି
କଅଁ କରୁଚନ୍ତି?
ଆଛା ହୁଁ
ଆଉ
ଆଜ୍ଞା ବସିଥିଲି କି ବର୍ଷା ହଉଛି।
ଆଜ୍ଞା ଆମର ଆଡେ ବି ବର୍ଷା।
କଅଁ କହିଲେ।
ଆଉ ଖାଇଥିଲି କଣ ହେଲେ ଆମ ଏପଟେ ବର୍ଷା ହଉଛି ଜୋରରେ
ଆଜ୍ଞା ମୁଁ ଖାଇଥିଲି ପଖାଳ
ହୁ ଦେହ କେମିତି ଅଛି?
ଆଜ୍ଞା ଆଜ୍ଞା ଆଜ୍ଞା ମୋ ଦେହ ଭଲ ଅଛି ଆପଣଙ୍କର?
ଠା ଭଲ
ଆଜ୍ଞା ଆଜ୍ଞା ଆପଣ କୋଉ ଜିଲ୍ଲା ରୁ କହୁ
ଘରେ ସବୁ କଣ କରୁଛନ୍ତି? ଯାଜପୁର
ଆଜ୍ଞା
ଆପଣ
ଆଜ୍ଞା ମୁଁ କେନ୍ଦୁଝର ଜିଲ୍ଲାରୁ କହୁଥିଲି।
ଆ ଘରେ ସବୁ କଣ କରୁଛନ୍ତି?
ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି ବାପା ଅଛନ୍ତି ମା ମୋର ଜଣେ ସାନ ଭାଇ ଆଉ ମୁଁ ଅଛି ବଡ ଏବେ
ଆଉ କଣ କରନ୍ତି?
ଆଜ୍ଞା ମୁଁ ଏବେ ପଢୁଥିଲି ଡିପ୍ଲୋମା ପଢୁଥିଲି ଏବେ ଘରେ ଅଛି ଚାକିରି ପାଇଁ ଅପେକ୍ଷା କରିଛି। ଆ ଆପଣ କଣ କରୁଛନ୍ତି? ହ୍ୟାଲୋ
ପଡୁଛି କ୍ଲାସେ ପଢୁଛି
ଆଜ୍ଞା ଆଜ୍ଞା କେନ୍ଦୁଝର ବିଷୟରେ ଆପଣ କିଛି ଜାଣିଛନ୍ତି ନା ମୁଁ କହିବି
ଆପଣ କୁହନ୍ତୁ ମୁ ଜାଣିନି କିଛି
ଆଜ୍ଞା କହିବି
ଆଜ୍ଞା କୁହନ୍ତୁ।
ଶୁଣନ୍ତୁ ମୁଁ କହୁଛି।
ଆଜ୍ଞା
ଆଜ୍ଞା କେନ୍ଦୁଝର ହେଲା ଓଡିଶାର ଉତ୍ତର ଭାଗରେ ଅବସ୍ଥିତ ଏକ ଜିଲ୍ଲା
ଆଜ୍ଞା
ଏହା ହଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଖଣି ସମ୍ପଦ ଓ ଆଦିବାସୀ ସଂସ୍କୃତିର ଜଣାଶୁଣା ଏକ ଜିଲ୍ଲା ଆଜ୍ଞା ଶୁଭୁଛି।
ହଁ ହଁ ଶୁଭୁଛି
ଆଜ୍ଞା ଆଜ୍ଞା ଆଠ ହଜାର ତିନିଶହ ବର୍ଗ କିଲୋମିଟର ର ପରିମିତ ଏହା ଜିଲ୍ଲା ଏହାକୁ ଝାଡ଼ଖଣ୍ଡ ଜିଲ୍ଲା ଲାଗିଛି।
ହୁଁ
ଏଠାରେ ବହୁଳ ମାତ୍ରାରେ ଆଜ୍ଞା କେନ୍ଦୁ ଚାଷ ହୁଏ। ମାନେ କେଣ୍ଡୁ ଗଛ ଶାଳ ଗଛ ବହୁତ ମାତ୍ରାରେ ଆଜ୍ଞା ହୋଏ ଥାଏ।
ଓହୋ
ଆପଣ ଜାଣିଛନ୍ତି କେନ୍ଦୁଝର ନାମ କେମିତି ହେଲା?
ନାଁ
ଆଜ୍ଞା କେନ୍ଦୁ ଗଛ ଶୁଣିଛନ୍ତି। ଆଜ୍ଞା କେନ୍ଦୁ ଗଛରୁ ଆଜ୍ଞା ଯେହେତୁ ଓଡି କେନ୍ଦୁଝର ରେ ବହୁତ କେନ୍ଦୁ ଗଛ ଥାଏ ଅଛି ମାନେ ଚାଷ କରାଯାଏ। ତ କେନ୍ଦୁ ଗଛରୁ କେନ୍ଦୁ ଆସିଛି ମାନେ କେନ୍ଦୁ ମାନେ କେନ୍ଦୁଝରରୁ କେନ୍ଦୁ ଗଛରୁ କେନ୍ଦୁ ଆସିଛି। ଆଉ ଯୋଉ ଝଅ ଯୋଉ ଅଛି ଆଜ୍ଞା।
କାଜୁ ଯୋଉଠୁ ହୁଏ ସେଇ ଗଛ ତ।
ଆଜ୍ଞା ନାଇଁ ନାଇଁ କେନ୍ଦୁ ଗଛ କେନ୍ଦୁ ହେଲା ଗୋଟେ ଫଳ ମାନେ ଯୋଉ ହଳଦିଆ କଲର ଭିତରେ ମଞ୍ଜିଥାଏ।
ହଁ।
ଆଜ୍ଞା ସେଠୁ ହେଲା କେନ୍ଦୁ ଆସିଚି। ଆଉ ଝର ହେଲା ଯେହେତୁ ଏଠି ଝରଣା ବହୁତ ମାନେ ନଦୀ ହ୍ରଦ ବହୁ ମାଲେ କଣ କୁହନ୍ତି ନା କେଞ୍ଜି କେ ଆଜ୍ଞା ମାନେ ଖଣ୍ଡାଧାର ଜଳପ୍ରପାତ ଜାଣିଚନ୍ତି?
ନାଁ।
ଆଜ୍ଞା ଖଣ୍ଡା ଧାର ଜଳପ୍ରପାତରୁ ସେ ଯୋଉ ଝର ଆସିଚି। ତ ସେଠୁ ହେଲା ଝର ମିଶିଛି କେନ୍ଦୁଝରରେ ଆଉ ମିଶିକି ହେଇଛି କେନ୍ଦୁଝର।
ତାପରେ ଆଜ୍ଞା ସବୁ ପର୍ଯ୍ୟଟନ ସ୍ଥଳୀ କଣ କଣ ଅଛି ଆପଣ ଜାଣିବେ କି?
ଆଜ୍ଞା କୁହନ୍ତୁ।
ଆଜ୍ଞା ଘଟଗାଁ ତ ଜାଣିଥିବେ ମା ତାରିଣୀଙ୍କ ପ୍ରସିଦ୍ଧ ପୀଠ।
ହଁ ହଁ।
ଆଜ୍ଞା ତାପରେ ଆଜ୍ଞା ଖଣ୍ଡାଧାର ଅଛି ଏକ ସୁନ୍ଦର ଜଳପ୍ରପାତ ଯୋଉ କହିଲି ଆପଣଙ୍କୁ।
ଆଜ୍ଞା।
ଆଜ୍ଞା ତାପରେ ଆଜ୍ଞା ବଡ ଘାଗେରା ଏବଂ ସାନ ଘାଗେରା ବି ଅଛି ଯୋଉଥିରେ ପିକ୍ନିକ ଆଉ କାକୁ ତିକ ସୌନ୍ଦର୍ଯ୍ୟକୁୁ ସବୁ ଉପଭୋଗ କରିପାରିବେ ଆପଣ ସେଠି।
ହଁ ହଁ ମୁଁ ସେ ଗୁରା ଯାଇଚି।
ଆଜ୍ଞା ଆଜ୍ଞା ତାପରେ ଗୋନାଶିକା ଶୁଣିଛନ୍ତି ଗୋନାଶିକା ହେଲା ଆଜ୍ଞା ବନାସିକା ହେଲା ଗୋଟେ ଗୋ ଗୋରୁର ନାକ ମାନେ ଗାଈର ନାକ କହିବାକୁ ଗଲେ।
ଅ ହ।
ଏ ଗାଈର ଯୋଉ ଦିଟା ନାକ ନଥାଏ କି ଦିଟା ପୁଡା।
ହଁ ହଁ।
ଆଜ୍ଞା ସେଥିରୁ ଗୋଟିଏ ନାକର ପୁଡାରୁ ବୈତରଣୀ ନଦୀ ବାହାରିଛି। ଆଉ ଗୋଟିଏ ନାକର ପୁରା ରୁ ଆଜ୍ଞା ବାଲି ବାହାରେ ସବୁବେଳେ। ତ ଆଜ୍ଞା ସେଥିପାଇଁ ସେ ଜାଗାକୁ କୁହନ୍ତି ଗୋ ନାସିକା ମାନେ ଗୋ ଗୋ ନାସିକା ରୁ ଆଜ୍ଞା ବାହାରିଛି ଜଳ ଆଉ ବାଲି। ତାକେ ସେଠୁ ବୈତରଣୀ ନଦୀ ଉତ୍ପତ୍ତ ହେଇଛି ଗୋନାଶିକା ରୁ। ଆଜ୍ଞା ସୀତାବିଞ୍ ଗୋଟେ ବି ଆ ଜାଗା ଅଛି ବୁଲିବା ଜାଗା ଯୋଉଟା ବହୁତ ସୁନ୍ଦରୀୟ ମାନେ ମାନେ କଁ କହିବେ କୁହନ୍ତି ନା କେନ୍ଦୁଝର ର କଳା ଆଉ ସଂସ୍କୃତିକୁ ସେଠି ସବୁ ଆଜ୍ଞା ଉପଭୋଗ କରିପାରିବେ। ଏ ପଥରରେ ଖୋଦିତ ସେଠି ଚିତ୍ର ଆଉ ଐତିହାସିକ ସବୁ ସ୍ଥଳୀ। ଆଜ୍ଞା।
ହ୍ୟାଲୋ।
ଆଜ୍ଞା ମ୍ୟାମ୍।
ଆଜ୍ଞା ଶୁଭୁଚି? ଆଜ୍ଞା ସୀତାବିଞ୍ଜ ଯଦି କେବେ ଯିବେ ଆପଣ ଦେଖିବେ ସେଠି ସୀତାବିଞ୍ଜ ଯଦି ଯିବେ କେତେବେଳେ ଦେଖିବେ ସେଠି ଆଜ୍ଞା ପଥରରେ ସବୁ କାରୁକାର୍ଯ୍ୟ ହେଇଚି। ଯେମିତି ପଥରରେ ପାତ୍ର ଆଜ୍ଞା ପଥରରେ ଆଜ୍ଞା ଶିଳ ପୁଆ ଶିଳ ଆଜ୍ଞା ସବୁ ପଥରରୁ ଆଜ୍ଞା କଟା ହେଇକି ହାତରେ ସବୁ ବନା ହୋଉଛି ମାନେ ସେଠି ଯୋଉ କାରିଗର ମାନେ ଅଛନ୍ତି। ତାକୁ କ୍ଷୁଦ୍ର କାରିଗର ମାନେ ସବୁ ପଥରକୁ କାଟି ତାକୁ ବିଭିନ୍ନ ଆକାର ଦେଉଛନ୍ତି।
ଆଜ୍ଞା ହଁ।
ଆଉ ଆଜ୍ଞା କେନ୍ଦୁଝର୍ ହେଲା ଖଣିର ଏକ ଭଣ୍ଡାର କୁହାଯାଏ ଯେହେ ତୁ ଏଠି ଆଜ୍ଞା କ ଆଜ୍ଞା
ନାଇଁ କୁହନ୍ତୁ କୁହନ୍ତୁ ଶୁଣୁଛି କୁହ?
କଣ କହିଲ ଆଜ୍ଞା? ଆଜ୍ଞା କେନ୍ଦୁଝରକୁ ଆଜ୍ଞା ଖଣିର ଗୋଟେ ଭଣ୍ଡାର କୁହନ୍ତି ଯେହେତୁ ଏଠି ଗଛ ପତ୍ର
ଆଜ୍ଞା ଗଛ ପତ୍ର ଖଣିଜ ସମ୍ପଦ ଯେହେତୁ ବହୁତ୍ ମାତ୍ରା ରେ ଅଛି ଖଣିଜ ସମ୍ପଦ ମାନେ ଲୁହା ପଥର ମାଙ୍ଗାନିଜ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ସବୁ ଆଜ୍ଞା କେନ୍ଦୁ ଝର୍ ଜିଲ୍ଲା ରେ ଅବସ୍ଥିତ। ଆଉ ଆଜ୍ଞା ଏବେ ଜାଣିଛନ୍ତି କେନ୍ଦୁଝର ଯୋଡାର ଗୋଟେ ଜାଗାରେ ଆଜ୍ଞା ସୁନା ବି ଆଜ୍ଞା ଚିହ୍ନଟ ହେଇଛି? ମାନେ ସୁନା ସେ ଜାଗାରେ ଅଛି ବୋଲି ଚିହ୍ନଟ ହେଇଛି। ତ ସେଠି ଆଜ୍ଞା ଏବେ ମାନେ ଆଗେ ବୈଜ୍ଞାନିକ ମାନେ ମାନେ ଯୋଉ ଅଛନ୍ତି ଆଜ୍ଞା।
ମୁଁ କହିଲି ସେ କେଉଝର ରେ?
ଆଜ୍ଞା ଆଜ୍ଞା ଯୋଡା ବୋଲି ଜାଗା ଅଛି ତ ସେଥି ରେ।
ହୁଁ ହୁଁ।
ଏଇ ଆମର ଜଙ୍ଗଲରେ ସେ ଚିହ୍ନଟ ହେଇଛି ତ ସେଠି ଆଜ୍ଞା ଖୋଳାଖୋଳି ଏବେ ଚାଲିଛି ଯଦି ସେଠୁ ସୁନା ମିଳିଗଲା ତ କେନ୍ଦୁଝର ସୁନା ନାରେ ବି ପ୍ରସିଦ୍ଧ ହେଇଯିବ। ଆପଣ ତ ଜାଣି ଥିବେ ଆଜ୍ଞା ଏଠି ଯେହେତୁ ବହୁତ ଗୁଡାଏ ମାଇନିଶି ଅଛି ମାନେ ଯେମିତିକି ଟିଡି ଏମ୍ ଆଜ୍ଞା ଲୁହାପଥର ଯାହା ଆଇରନ୍ ଆଜ୍ଞା ସେରା ତ ଆଜ୍ଞା ବହୁତ୍ କେନ୍ଦୁଝରରେ ଯାଉଛି ନା ଆପଣ ଦେଖିବେ ଏପେଟ ଆସିବେ କେବେ? ଯୋଡ଼ାବଡ଼ବିଲ୍ ପଟେ ସେଠି ଆଜ୍ଞା ଆଜ୍ଞା ସବୁବେଳେ କିଏ ଖୋଳା ହେଇକି ଚାଲେ। ପ୍ରାକୃତିକ ସମ୍ପଦ କୁ ଆଜ୍ଞା କେମିତି ଲୋକ କାମରେ ଲାଗିବ ତ ସେଟା କେନ୍ଦୁଝରରୁ ଆଜ୍ଞା ମିଳେ ସବୁ ସମ୍ପଦ।
ଆଜ୍ଞା।
ଆଜ୍ଞା ଆଉ ଆଜ୍ଞା ଆପଣ କଣ ଖାଇଥିଲେ ଆଜି?
ମୁଁ ପଖାଳ ମାଛ ଭଜା ଖାଇଥିଲି।
ଆଜ୍ଞା। ଆ ମୁଁ ତ ଆଜ୍ଞା ସବୁ କେନ୍ଦୁଝର ବିଷୟରେ କହିଦେଲି ଆପଣ ଯାଜପୁର୍ ଜିଲ୍ଲା ରତ ଆପଣ ଯାଜପୁର ବିଷୟରେ କିଛି କହିପାରିବେ କି?
ଆପଣ ଇଆଡେ କେବେ ଆସିଛନ୍ତି?
ଆଜ୍ଞା ଆଜ୍ଞା ମୁଁ ଯାଇଛି ଯାଜପୁର। ପୁର ଯାଇଛି ଯା ଆଜ୍ଞା ଯାଜପୁରର ବିରଜା କ୍ଷେତ୍ର ତ ଆପଣ ପ୍ରସିଦ୍ଧ ମୁଁ ଜାଣିଛି। ବିରଜା ମାଙ୍କ ମନ୍ଦିର ଅଛି ଆଉ ତାପରେ ଏବେ ଆଜ୍ଞା ଯାଜପୁରରେ ଆଜ୍ଞା ମିିନ୍ କେଦାରନାଥ ମନ୍ଦିର ଗୋଟେ ଖୋଲିଛି ବଡ଼ ଚଣା ପାଖ
ହଁ ହଁ।
ସି ଆଜ୍ଞା ସିଏ ବି ଆଜ୍ଞା ମାନେ କେଦାରନାଥ ଠୁ ଆଜ୍ଞା ସିଏ ଆଜ୍ଞା କେଦାରନାଥରୁ ସିଏ ଆଜ୍ଞା ସେଠି ଆଜ୍ଞା ଉପସ୍ଥାପନା କରୁଛି। ମାନେ ମିନି କେଦାରନାଥ ନାମରେ ସେ ପରିଚିତ?
ସେଇତ ଆଜ୍ଞା।
ଆଉ ଆଜ୍ଞା ଯାଜପୁରରେ ବି ତ ମୁଁ ବହୁତ୍ ଜାଗା ଯାଇଛି ଆଜ୍ଞା ମୁଁ ଥରେ ଯାଇଛି।
କୋଉ ଟାଇମ୍ ରେ?
ଯାଜପୁରରେ ବି ତ ଆଜ୍ଞା ମୁଁ ଜାଣିନି ମୁଁ ଦେଖଛି ଆଜ୍ଞା ବହୁତ ପ୍ରକାର ଆଜ୍ଞା ସ ଦି ମଲ ସପିଂ ମଲ୍ ବହୁତ ପ୍ରକାର ଆଗେ ଜିନିଷ। ଆଜ୍ଞା ସବୁ ଜିନଷ ଯାଜପୁର ଜିଲ୍ଲାରେ ହିଁ ମିଳିଯାଏ।
ବଟ ଠାକୁରଙ୍କୁ ଦେଖା ଦର୍ଶନ କରିବାକୁ ପାଇଛନ୍ତି।
ନାଇଁ ଆଜ୍ଞା ସେମିତି ମୁଁ କିଛି ପାଇନି ଶୁଣିବି ନାଇଁ ଆଜ୍ଞା ଆପଣ କଁ ଦେଖିଛନ୍ତି କି।
ହଁ ଆଜ୍ଞା କୁହନ୍ତୁ।
ହଁ
ଆଜ୍ଞା ଆଜ୍ଞା ମୁଁ ସେପଟେ ଆଜ୍ଞା ଜାଣିନି ମୁଁ ଖାଲି ଯାହା ପାଖାପାଖି ଜାଗା ଯା
ଯାନା
ନାଇଁ ଆଜ୍ଞା ମୁଁ ଆଜ୍ଞା କେତୋବୋଳେ ଗଲେ ଆପଣଙ୍କୁ କହିବି ଆପଣ ଟିକେ ସେ ଜାଗା ଦେଖେଇଦେବେ। ଦେଖେଇ ଦେଲେ ଆପଣ ଟିକେ ରାସ୍ତା ଟିକେ କହିଦେବେ ମୁଁ ଯାଇକି ଦେଖି ଦେଇକି ଆସିବି।
ଆଜ୍ଞା ହୋଉ ଆଜ୍ଞା ମୁଁ ରଖୁଚି ପରେ କେତୋବୋଳେ ଫାଙ୍କା ହେଲେ କଲ୍ କରିବି।
ସେକେଣ୍ଡ ପୁରୀ କୁହାଯାଏ ତାକୁ।